ପଢ଼ିବି ନେଇ ହ୍ୟାଲୋ ଭାଇ ନମସ୍କାରେ ହଁ ଭାଇ କୋଉଠି? ଏବେ ଏଇ ହଷ୍ଟେଲରେ ରହୁଚିବା।
ଓହୋ।
ଆଉ ତମେ ଭାଇ କୋଉଠି?
ମୁଁ ଘରେ ଅଛି।
ହୁଁ ହୁଁ ମୁଁ ଏଇ ହଷ୍ଟେଲରେ ରହୁଛି ଏବେ ତ ଘରକୁ ଆସିଥିଲି ରଜ ଛୁଟି ସରିଲା ପରେ ହଷ୍ଟେଲ କୁ ଯାଇଚି। ଏବେ କ୍ଲାସ ସାରିକି ଆସିକି ବର୍ଷା ଉଠିଲାଣି ଟିକେ ବର୍ଷା ହବନା କଣ ଆଜି ରୁମ ରେ ଶୋଇଥିଲୁ ଆଉ।
ଓହୋ।
ଆଉ କଣ କୁହ ଭାଇ?
ଆଉ ଏପଟେ ତ ମେଘ ଉଠେଇଛି। ଏପଟେ ତ ମେଘ ଉଠେଇନି ଆଉ।
ଓ ହୋ।
ଆଉ କଣ କୁହ?
ଆଉ ଏନା କଣ? ଏଇନା କୁଆଡ଼େ ବୁଲାବାକୁ ଯାଇଛ ନା ଯାଇନୁ?
ତମ ଆଡ଼େ ବର୍ଷା ପକେଇଲାନି ନା ପକେଇନି?
ଉଠେଇ ତ ବିଜୁଳି ମାରୁଚି ତ।
ଓହୋ।
ଆଉ ଭାଇ ତମ ଆଡ଼େ ଏଇନା କଣ ଏ ଯୋଉ ଫଳ ଫଳ କଣ ଏଇନା ଅଛି।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
କଣ ଫଳ ଫଳ ଅଛି।
ହଁ ଭାଇ କୁହ।
ଆଉ କଣ ତମ ଆଡ଼େ ଫଳ ଫଳ ଅଛି।
ଫଳ ଫଳ ତ ସବୁ ଭଲ ଅଛି। ସବୁ ଏପଟେ ମୋଟା ମୋଟା ଫଳ। ତମ ବାଡ଼ି ସେପଟେ କଣ ଫଳମୂଳ ଅଛି ନା କଣ ନାଇଁ। ତମର ସେପଟେ ଫଳମୂଳ ଅଛି ନା ନାଇଁ।
ହଁ।
ଅଛି ତାନେ। ! ! ! ! ! ! ! ! ! !
କଣ କହିଲେ।
ଗୋଟେ ମୋଟା ପିଲା ସାଇକେଲ ତା ଗୋଟେ ଫଳ ସେ ଖାଇବ କହୁଛି ତ। ଏଇନା କୋଉଠି ମତେ ଘରେ ପାଖରେ ଗୋଟେ ବାଳୁଙ୍ଗା ଛୁଆ ଟେ ମତେ ଇଏ କରୁଛି ତ। ସେ ମୋ ଘରର ପାଖରେ ଅଳିଆ ତମେ ସେପଟେ କୁଆଡେ ବୁଲି ଯାଇଛ ନା ବୁଲି ଯାଇନ।
ହଁ ଏଇ ରଜ କୁ ତ ଯାଇଥିଲୁ ଆମର ରେମାଲି ଡ୍ୟାମ୍ ଆଉ ହଦଗଡ ଯାଇଥିଲୁ ଲାଇନ ଆଉ
ଓହୋ ସେପଟେ ଏନା ମେଘ ପକଉଥିବ ନାଁ ପକଉନି।
ହଁ ମେଘ ତ ଜୋରସେ ଉଠିଲାନି ଏନା ହବ ବୋଧେ। ମେଘ ଜୋରସ ଆଇଲାଣି ଆପଣ ଆଡେ।
ହଁ ଏଆଡେ ଉଠେଇଛି ତ ‌।
ଓ ହଁ ହଁ ଆମ ଏପଟେ ବା ଜୋରରେ ମେଘ ହେଲାଣି।
ଓହୋ ସେ ଉଠେଇଛି।
ଓ ହୋ। ଆଜି ମେଘ ଟା ହେନା ଆମ ଯୋଉ ପନିପରିବା ଲଗା ହେଇଛି ଟିକେ ଧାନ। ଭଲ ହେଇଯାଆନ୍ତା ଆଉ। ଦେଖାଯାଉ ଆଜି ବର୍ଷା ଟା ହଉଛି କି ନାଇଁ।
ତ ଏବେ ତ ବିଲରେ ବି ଧାନ ବିଲରେ ବି ପାଣି ନାହିଁ।
ହୁଁ ହୁଁ ହୁଁ।
ଆଉ ଆପଣ କୁହନ୍ତୁ ରଜ ର କୁଆଡେ ବୁଲାବୁଲି କରିଥିଲେ।
ହ୍ରଦରେ ଏଘେନା ମେ ପାଖରେ ରେମାଳି ଡ୍ୟାମ୍ ହ୍ରଦ ବଡ। ଆଉ ବେଲବାଳି।
ହୁଁ।
ସେୟଡେ ସବୁ ବୁଲାବୁଲି କରିୁଥିଲୁ।
ଓ ହୋ। ଆଉ ଆପଣଙ୍କ ଦେହ ପାହା ସବୁ ମାନେ ଦେହ ସବୁ ଭଲ ଅଛି ତ।
ହଁ ସବୁ ଭଲ ଅଛି।
ଆଉ ଘରେ।
ହଁ ଘରେ ସବୁ ଭଲ ଅଛି।
ଆଉ ଆପଣଙ୍କର ଘରେ ଏବେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବାପା ବୋଉ ଆଉ ଯୋଉ ଦାଦା, ସାନ ମା, ଦେଇ, ବାଦଲ। ପୁଅ ଆଉ ଆମ ଜେଜେ।
ଆଜ୍ଞା। ଆଉ ଆପଣଙ୍କ ନାଁ ବିଷୟରେ କିଛି କଣ କୁହନ୍ତୁ, କଣ ପନିପରିବା ସବୁ ମାନେ ପନିପରିବା କି ନଈ ଫଇ ନଦୀ ଗଡିଆ
କେ ଲଗେଇନାହାନ୍ତି କିଛି ପନିପରିବା।
ଆଉ ତାହେନେ ପନିପରିବା ତମ ଗାଁ କିଛି ଚାଷ ହଉନି।
ନା ନା ଖାଲି ଧାନ ଟା ଚାଷ ହେଉଛି ଆଉ କିଛି ନାହିଁ।
ଆ ହଁ। ତେନେ ଧାନଟା ହଁ ଧାନଟା ତ ସବୁ ପ୍ରଧନ୍ୟ ଚାଷ, ସବୁଆଡେ ଏଟା ତ ହଉଛି।
ଏପଟ ଖାଲି ଆମ ଗଡିଆ ପା ଅଛି ପାଣ ନଈ ନାହିଁ।
ଓଁ ହଁ ତମର ତାଏ ନଈ ଏଠି ପାଖରେ ନାହିଁ।
କଣ ସେପଟରେ
ହୁଁ, ହୁଁ, ଆଜ୍ଞା, ଆମ ଏପଟେ ନଈ ପାଖରେ ଆମର ସବୁ ପନିପରିବା ଏବେ ଲଗା ହଉଛି ଆମର। ଏବେ ବି ଲଗା ହେଇଛି ଆମର କାକୁଡି, ଜହ୍ନି, କଲରା। ଆଉ ବାଇଗଣ, ଭେଣ୍ଡି, ଏସବୁ ବହୁତ୍ ବିଭିନ୍ନ ପ୍ରକାର ପନିପରିବା ଆମର ଏବେ, ଲଗା ହେଇଛି ଏବେ ଆମର। ପାଣି ଟିକେ ସେଇ ପାଖରୁ ଟିକେ ଅଣା ହଉଛି। ବିଲ ପାଖରେ ଗୋଟେ ଚୁଆ ଅଛି, ସେଠୁ ଆଣିକି ଆମର ପାଣି ଦିଆହଉଛି। ଆଉ ଏବେ ତ ଆଜି ତ ବର୍ଷା ଉଠିଛି, ନା ଯଦି ବର୍ଷା ଟା ହୁଅନ୍ତା ଆମ ପରିବା ଉପରେ ବହୁତ ଟିକେ ସାହାଯ୍ୟ ହୁଅନ୍ତା ଆଉ,
ଓହ ସେପଟେ ବୋଧେ ହାତକୁ ବଧେ ନଉଛନ୍ତିଣ
ଆଜ୍ଞା, ଏଠି ଆମର ପାଖରେ ହାଟ ସବୁ ହଉଛି, ସେଠି ହାଟକୁ ସବୁ ଯାହା ପରିବା ହାଟକୁ ଯାଏ ଆଉ
ଓହୋ, ସେଇଆ ଆଉ
ଆଜ୍ଞା, ଆଉ ଆପଣଙ୍କର କଣ ସେ ବିଷୟରେ କୁହନ୍ତୁ?
ଆମର ଏପଟେ କିଛି ତ ପନିପରିବା ଲଗା ହଉନି ଆଉ ସବୁ କିଣିକିଆଣି ଖାଉଧ
ଓ ହୋ
ଏପଟ ଷେଣ୍ଢ ପ୍ରବଳ ଯୋଗୁଁ କି ଲଗଉନାହାନ୍ତି। ଏପଟେ ଷେଣ୍ଢ ପ୍ରବଳ।
ଆଉ ଆପଣଙ୍କର ଗାଈ ଗୋରୁ ସବୁ ଅଛନ୍ତି, ନା
ହଁ ଗାଈଗୋରୁ ଅଛନ୍ତି, ସେମିତି ଆଉ
ଆପଣଙ୍କର ବିଲ ତ ଖତ ଫଟ ପକାଉଥିବେ ଧାନ ବିଲରେ ଆ
କଣ କହିବ ତ
ଆପଣଙ୍କର ବିଲ ଧାନ ବିଲ ସବୁ ଖଟ ଭଟଟ ପକଉଥିବ ଆଉ ଆଉ, ଆଉ ଆପଣଙ୍କ ଗାଁରେ କିଛି ଫାର୍ମ ଫାର୍ ଅଛି ଯେମିତି ହେଲା-ଗାଈ ଫାରମ କି ମାଛ ଫାରମ
ମାଛ ଚାଷ।
ହଁ ମାଛ, ସେ ମାଛ ଚାଷ।
ସେଠୁ ଯିଏ କିଣିକି ଆଣନ୍ତି, ଆମର ବି କେତେ ଆଣିଥିଲେ।
ଆଜ୍ଞା। ଆଉ ଆପଣ ଘର ବି କଣ କରୁଛନ୍ତି?
ଏଠ ମୁଁ ପ୍ଲାନ୍ ଯାଉଛି।
ଆଆ ଆପଣଙ୍କର ଏ ଯେ ନା କେତେ ପାଖାପାଖି ହବ, ତଥାପି
ପ୍ଲାଣ୍ଟ ଆମର ଦି ତିନି କି ଘଣ୍ଟା ହବ, ଆଉ
ନାଇଁ ନାଇଁ ଏଜ ଟା ମୁଁ ପଚାରଛି ଆପଣଙ୍କର ଏଜ ଟା କେତେ?
ଏକୋଇଶ।
ଆଜ୍ଞା। ଆପଣ ପ୍ଲାଣ୍ଟା ନା ଆପଣଙ୍କ ସେ ସାଙ୍ଗ ଫାଙ୍ଗ କିଏ। ଆଜ୍ଞା ତାହେଲେ ଆପଣଙ୍କ ଗାଁ ପାଖରେ ପ୍ଲାାନ ଟା।
ହୁଁ ହଁ।
ଆଜ୍ଞା। ଆଉ ଆପଣ କେବେ କୁଆଡେ ବୁଲି ଯାଇଛନ୍ତି ସେଇ ବିଷୟରେ ଟିକେ କୁହନ୍ତୁ।
ଏଇନା ବ ତ କଥା ଏଇନା ତ ବ ବୁଲି ଆମେ ଯାଇନୁ।
ଆଜ୍ଞା ଆଉ ଆମର ରଜରେ ରଜ କଲା ରଜରେ ଆପଣ କଣ କଣଣ କଲେ ରଜ ତିନି ଦିନେ ସେଇ ବିଷରେ ଟି କୁହନ୍ତୁ ରଜ ତିନ ଦିନି କୁଆଡେ କୁଆଡେ ଯାଇଥିଲେ କି?
ବରରେ ପାଇଲାନି।
ଆଜ୍ଞା।
କଣ ରବା ଦିନ ଯାହା ଖାଲି ବାପା ଆଣିଥିଲେ ଚିକେନ ମାଛ ଏତିକି ଆଉ ହ ସୋମବାର ତ ଏ ଭଲ ପାଇିଲାନି।
ହୁଁ।
ସୋମବାର ସଂକ୍ରାନ୍ତି ସଂକ୍ରାନ୍ତି ସମବରେ ମଙ୍ଗଳବାର ତ ବି ଖାଇଲେନି।
ଆଜ୍ଞା। ଆମ ଆଡେ ତ ଏବେ ଜୋରସ କଣ ବର୍ଷା ଉଠେଇଲାଣି ବର୍ଷା ହବ ବୋଧେ ଆଉ ଉ ଆପଣଙ୍କର ଆଜି ଘରେ କଣ ଆପଣଙ୍କର ଆଜି କହିଲି ଆପଣଙ୍କର ଆଜି ଘରେ କଣ ଖାଦ୍ୟ ବାଦ୍ୟ ଖାଇବା କଣ ଆଇଟମ୍ ହେଇଥିଲା। ସାଧା ତାହେଲେ ହେଇଥିଲା ହଁ ଆଜି ତ ଶନିବାରେ।
ହଁ ସାଧା ଆଜି।
ଆଜ୍ଞା ଆଉ ଆପଣ ଏବେ ଖାଏପିଆଇ ସାଇଲେଣି।
ହଁ। ଏବେ ମୁ ପ୍ଲାଣ୍ଟ ରେ ଅଛି ବା। ହଁ ହଁ ହଁ ଆଉ ଏବେ ଡ୍ୟୁଟି ରେ ମୁଁ ଖାଇବା ସାରିକି ଏବେ ଆସିଛି ଆଉ।
ଆଜ୍ଞା ହଁ ସେ କାମ କରୁଥିବେ ବୋଧେ ଆଉ। ହଁ ମୁଁ ତତେ ଆମର କଲେଜ ଇଏ ର ଆରେ ବସିଛି ଏଠି ଟିକେ ବର୍ଷା ଉଠେଇଛି ପବନ ଟା ଏବେ ଜୋର ଦେଉଛି ସେଇଥିପାଇଁ ଟିକେ ପଦାରେ ବସିଛୁ।
ହଁ ହଁ।
ସେମିତି ବସିଥିଲୁ ଆଉ। ଆଜି ବର୍ଷା ଟା ବି ହେଇଗଲା ଆମର ଟିକେ ଧାନ ପାଇଁ ଭଲ ହୁଅନ୍ତା।
ମେଘ ପକେଇଲା ବା ଆମ ଏପଟେ ଟିକେ ଟିକେ।
ଆପଣଙ୍କ ଆଡେ ବର୍ଷା ପକେଇଲାଣି।
ହଁ।
ହ ହ। ଆମର ସେଭଳିଆ ଉଠିଛି ଦେଖିବା ଯଦି ହୁଅନ୍ତା ଯଦି ଟିକେ ଭଲ ହୁଅନ୍ତା ଆଉ। ଆଉ ଆପଣଙ୍କ ଆଡ଼େ କଣ ପନିପରିବା ଭି କିଛି ତ ଲଗା ହୁଏନି ଆଉ କଣ ଫଳମୂଳ ଆଉ ଫଳମୂଳ ମାନେ କିଛି ଲଗା ହୁଏ। ସେ ଫଳ ଗଛ ଗ୍ରୀଷ୍ମ ଋତୁରେ ଯେହେତୁ ହ୍ୟାଲୋ ଆଉ କୁହନ୍ତୁ। ମୁଁ କଣ କହୁଥିଲି କହିଲ? କୁଲେଇ ଆପଣଙ୍କ ଆଡ଼େ ରେ ନା କଣ ଫଳମୂଳ ଲଗା ହେଇଛି କି?
ନାଁ ନାଁ ଇଆଡ଼େ ଫଳ ଫଳ କିଛି ନାଇଁ।
ତା ହେଲେ ଆପଣଙ୍କ ଏରିଆ ରେ ଏବେ ବର୍ଷା ହେଲାଣି?
ମେଘ ତ ହେଇଆଡ଼େ ହେଇଚି ନା ଇଆଡେ ହେଲାଣି ତ।
ଆଜ୍ଞା ଆମ ଆଡ଼େ ବି ଟିକେ ବର୍ଷା ଟା ଆ ଆଜି ହେଲେ ଟିକେ ଭଲ ହୁଅନ୍ତା। କିନ୍ତୁ ଆମର ତ ଆଜି କ୍ରିକେଟ୍ ମ୍ୟାଚ୍ ଥିଲା। ଆମେ ଆଉ ଖେଳି ପାରିବୁନି ଆଉ।
ହଁ ଭାଇ ରଖୁଚି ଆଁ।
ହଉଁ ରୁହ ମୁଁ ଫାଙ୍କା ହେଲେ ଆପଣଙ୍କୁ କଲ କରିବି ଆଉ।